ହଁ
ହ୍ୟାଲୋ ହ୍ୟାଲୋ। ହଁ ଭାଇ ସୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା ଭାଇ।
ଆଉ ଭଲ ଅଛନ୍ତି।
ହଁ ଭାଇ ଭଲ ଅଛ। ଆଉ ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି।
ହଁ ହଁ ଆଉ ଭାଇ କଣ କରୁଥିଲେ?
ହଁ ନାଇଁ ଟିକେ ଆସୁଛି ଟିକେ ବୁଲାବୁଲି କରୁଛି ଆଉ ବାହାରେ।
ହଁ ସନ୍ଧ୍ୟା ବେଳେ ଭାଇ ଭ ବୁଲାବୁଲି କରିବା ଟା ଦେହ ପାଇଁ ଭଲ। କେତେ ହେଲେ କଣ କି ଚବିଶି ଘଣ୍ଟେ ଚାରି କୋ ଚାରି କାନ୍ଥ ଘର ଭିତରେ ରହିବା ବା। ଟିକେ ସନ୍ଧ୍ୟା ବଳେ ବୁଲାବୁଲି କରିବେ ଯେ ତ ଟିକେ ଦେହ ଫୁର୍ତ୍ତି ଲାଗିବ, ତାପରେ ଘରେ ଯାଇକିି ଟିକେ ବିଶ୍ରାମ ନେବେ। ଯାହା କାମ କରିବା କଥା କରିବେ ଆଉ।
ହଁ ହଁ।
ଆଉ ଭାଇ କିଛି ଖିଆ ପିଆ ସରିଲାଣି?
ଖିଆପିଆ ହଁ ଟିକେ ଜଳଖିଆ ହେଇଚି ଆଉ।
ଓହୋ ଜଳଖିଆ।
ହଁ ଜଳଖିଆରେ ସେ ବରା ଆଉ ସିଙ୍ଗଡା ଏମିତି ଖିଆ ହେଇଚି ଆଉ।
ଆଉ ଭାଇ ସନ୍ଧ୍ୟା ବେଳେ କଣ କି ଟିକେ ମାନେ କଣ କି ତେଲ ଜାତୀୟ ଖାଦ୍ୟ ନ ଖାଇଲେ ଭଲ ଲାଗେନି ଆଉ। କେ ତେବେଳେ ବରା, ସିଙ୍ଗଡ଼ା, ନହେଲେ ତ ମୋମୋ, କିଛି ଜଙ୍କ୍ ଫୁଡ। ମାନେ ସନ୍ଧ୍ୟା ବେଳେ ଶେଷ ପରେ ଟିକେ ଆପେ କଣ କି ମନକୁ ରୁଚି ଲାଗେ ଏ ଏକା। ହଁ ହଁ।
ଆଉ ଆପଣ କଣ ଖାଇଛନ୍ତି?
ମୁଁ କିଛି ନାହିଁ ଭାଇ। ମୁଁ ତ କଣ କି କପେ ଚା ପିଇଥିଲି, ବିସ୍କୁଟେ ଖାଇଥିଲି, ତାପ ପରେ ଏପଟେ ବଜାରରେ ଆସି ବୁଲୁଚି ଆଉ।
ଆଚ୍ଛା ଆଚ୍ଛା।
ମୋର ବି ସନ୍ଧ୍ୟା ଭ୍ରମଣ ଭାଇ। ଆଉ କଣ କି ମତେ ବି ଘରେ ହେବାକୁ ଭଲ ଲାଗେନି। ପାଗ କଣ କି ଯଦି କଣ କି ସେତିକି ଖରାପ ଥାନ୍ତା ତ ନିହାତି ଘରେ ଥାଆନ୍ତି। ଏବେ ପାଗ ଶୁଖିଲା ଅଛି। କିଏ ଘରେ ରହିବ? ସେଥିପାଇଁ ବାହାରେ ବୁଲୁଚି।
ହଁ ହଁ ତାପରେ ଘରେ ବି ଟିକେ ଗରମ ହଉଚି।
ହଁ ଭାଇ ଠିକ୍ କଥା। ହଁ ଘରେ ଗରମ ନହେଲେ ଭାଇ କଣ କି ଟିକେ ଗୋଟେ ପ୍ରକାର ନୁହଁ କି ଭିତରେ ମାନେ ବନ୍ଦି ହେଲା ଭଳିଆ କଣ କି ଅନୁଭବ ଲାଗିବ ନା। କେତେ ହେଲେ ଘର ଭିତରେ ରହିବା କଥା ସେଇଟା ପାଇଁ।
ସେପଟେ ପାଗ କେମିତି ବର୍ଷା, ଖରା।
ନାଇଁ ଭାଇ ଏପଟର ପାଗ ଆଜି ମତେ ବହୁତ ଭଲ ଲାଗୁଚି ମାନେ ନା ବିଶେଷ ଖରା, ନା ବିଶେଷ ବର୍ଷା ଏବଂ ମଧ୍ୟମ ଧରଣର ପାଗ ମନକୁ ଅତୃପ୍ତ ଶାନ୍ତି ଦଉଚି ମାନେ କୌଣସି ପ୍ରକାର ଅସୁବିଧା ନାହିଁ, ମାନେ ଯେକୌଣସି କାମ ଆଜି କଲେ ବି ଚଳିବ।
ଆଚ୍ଛା ଆଚ୍ଛା।
ଆଉ ଭାଇ ବର୍ଷା ହେଲେ କଣ କି ସେପଟେ କହିବା ଗଲେ କଣ କି ଯଦି କିଛି ଆମେ କଣ କି କପଡା କଣ କି ମାନେ ସଫା କରିକି ଶୁଖେଇଥିବୁ ବର୍ଷା ହେଇଗଲେ ସେ କପଡା ସବୁ ଓଦା ହେଇ ଯାଉଚି ନା ଶୁଖୁଛି, ନା କଣ, ଯଦି କଣ କ ସେମତି ଓଦା ହେଇକି ରହିଯିବ ସେମିତି ଦୁର୍ଗନ୍ଧ ବାହାରିବ। ଯୋଉଟା କି କହିବା ଗଲେ କଣ କି ଆମକୁ ପିନ୍ଧିବାକୁ ବି ସଠିକ୍ ନାହିଁ କି ଆମେ ତାକୁ ବ୍ୟବହାର ବି କରିପାରିବୁନି।
ହଁ ତା ନିଜକୁ ବି ଭଲ ଲାଗିବନି।
ହଁ ଭାଇ ଠିକ୍ କହ। ତାପରେ ନୁଁଅ କି କେତେବେଳେ ବି ଜଣେ କେତେ ହେଲେ ସ୍ପ୍ରେ ମାର ମାର ସେଟାକୁ ୟୁଜ୍ କରିହବନି ମାନେ କଁ କି ମାନେ କଁ କି ନାଚୁରାଲ୍ ସଫା କଲୁ ଶୁଖେଇଦେଲୁ ଗୋଟେ ଅଲଗା କଥା। ପୁଣି ସ୍ପ୍ରେ ମାରି କଣ ଗୋଟେ କପଡାକୁ ମାନେ କଣ ଇଏ କରିବୁ କିନ୍ତୁ ଆଜିର କଣ କି ପାଗ ଭଲ ଅଛି ବିଶେଷ କୌଣସି ଅସୁବିଧା ହେଇିନି ନହେଲେ କଣ କି ଏ ସମୟରେ ଘରୁ ବାହାରିବା ଟା ଅସୁବିଧା ହେଉଥିଲା କେତେବେଳେ ବିଜୁଳି ହେଇ ଯାଏ କେ କେତେବେଳେ ବଜ୍ରପାତ ହେଇଯାଏ କେତେବେଳେ ଘଡଘଡି ହେଇଯାଏ କିଛି ଠିକ୍ ନଥିଲା ପାଗର।
ଏବେର ତ ପାଗ ସେମିତି କେତେବେଳେ କାଳ ବୈଶାଖୀ ପଡ଼ିଯାଉଛି।
ହଁ ଭାଇ କାଳ ବୈଶାଖୀ ବି ଗୋଟେ ଭୟଙ୍କର ଜିନିଷ କେତେବେଳେ ବନ୍ୟା ହେଇଯିବ କଣ କହିବି ହେଲେନ୍ତୁ। ସେଥିରେ ବି ଭାଇ ମ ମଣିଷର ହିଁ ଭୁଲ କାହିଁକିନା ଅନେକ କଣ କି ପରିବେଶକୁ ସେ ଠିକ ରଖୁନି ତ ପରିବେଶ କଣ କି ପ୍ରାକୃତିକ ବିପର୍ଯ୍ୟୟ ମନରେ ସୃଷ୍ଟି କରୁଛି।
କଣ କରିବା ମଣିଷ ତ ସବୁ କିଛି କରୁଛି ଆଉ ନିଜେ ବି ଭୋଗୁଛି ପୁଣି।
ମାନେ କଥାରେ ନାଇଁ କି ମାନେ ନିଜ ମାନେ କଣ କି ନିଜ ମାନେ କଣ କି ପଡିବା ପାଇଁ ବୋଲି ଗାତ ସେ ନିଜେ ହିଁ ଖୋଲିଳି ଦଉଛି।
ହଁ ନିଜେ ନିଜେ ତ ଖୋଳୁଛନ୍ତି ଆଉ କିଏ ଆଉ କିଏ ଖୋଳୁଚ କି ନିଜେ ଖୋଳିବାକୁ ହଉଛି। ପୁଣି ପରେ ତାପରେ ପରେ ଅନୁତାପ କରିବାକୁ ହଉଛି।
ହଁ ପରା ସେଇଟା ପରା ମଣିଷ ହି ମାନେ କଣ କି ମଣିଷର ଶତ୍ରୁ। ହ୍ୟାଲୋ।
ହଁ ଭାଇ କହ।
ହଁ ଭାଇ କୁହନ୍ତୁ ଆଉ ଭାଇ ଆଉ କିଛି ଆପଣ କହିବାକୁ କହିବେ କି ମୁଁ ମାନେ କଣ କି କିଛି ମ ମନପସନ୍ଦର କଣ କି କିଛି ବିଷୟ କିଛି କୁହନ୍ତୁ।
ଆଉ ସେମତି ତ କିଛି ନାହିଁ ବର୍ତ୍ତମାନ ପାଇଁ।
ହଁ ଭାଇ ମୁଁ କହିବି ଭାଇ ଆମ ଓଡିଶାରେ ଆପଣ ଜାଣିଥିବେ ବାର ମାସକୁ ତେର ପର୍ବ ମୋ ମନ ମଉଜରେ ସ କି ସମସ୍ତେ ଓଡ଼ିଶାବାସୀ ପାଳନ କରନ୍ତିି ସେ ଭିତରୁ ଆପଣଙ୍କ ମନପସନ୍ଦ ପର୍ବ କୋଉଟା କୁହନ୍ତୁ।
ମୋର ତ ମନ ପସନ୍ଦ ଆଗକୁ ଆସିଛି ଆଉ।
ଆଗକୁ ଆସୁଛି ଆଗକୁ ଭାଇ କଣ ରଥଯାତ୍ରା କି?
ହଁ ହଁ।
ହଁ ଭାଇ ଠିକ କଥା କହିଲେ ରଥଯାତ୍ରା ମାନେ ଆମ ଓଡିଶାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ତାକୁ ଏ କିଏ କୋଉ ଓଡିଆ କଣ କି ହେଳା କରିପାରିବେ ସମସ୍ତେ କହିବାକୁ ଗଲେ କଣ କି ଲକ୍ଷ ଲକ୍ଷ କୋଟି କୋଟି ଭକ୍ତ ସେଦିନ ତାଙ୍କ ଆଗରେ ମୁଣ୍ଡ ନୁଆଇକି ସାଷ୍ଟାଙ୍ଗ ପ୍ରଣାମ ଜଣାଇବେ ତାଙ୍କୁ।
ସେଇଟା ସେଇଟା ନିଶ୍ଚୟ ନିଶ୍ଚୟ।
ହୁଁ ହୁଁ ଭାଇ ତାଙ୍କ ମାନେ କଣ କି ରଥଯାତ୍ରା କଣ କି କେତଦିନ ହୁଏ କି ସପ୍ତାହଟେ ପରା?
ହୁଁ ସପ୍ତାହ ଟେ।
ସପ୍ତାହଟେ ମାନେ କଣ କି ମାନେ କଣ କି ଯିବେ କଣ କି ଗୋଟେ ଦିନ ମାନେ କଣ କି ସିଆଡେ ରହିବେ? ତା ମାନେ କଣ କି ତାଙ୍କ ମାଉସୀ ଗୁଣ୍ଡିଚାଙ୍କ ଘରେ ତାପରେ ଗୁଣ୍ଡିଚାଙ୍କ ଘରେ କଣ କି ଅତିଥି ଚର୍ଚ୍ଚା ସରିଲା ପରେ ଯୋଉ କହଣ କି ତାପରେ ମଝିରେ ଆଉ କି ସୁନାବେେଶ କି ଏମିତି କଣ କଣ ସବୁ ପର୍ବ ପାଳନ ହୁଏ ମୁଁ ମାନେ କଣ କି? ବିଶେଷ ମୁଁ ଜାଣିନି। କିନ୍ତୁ ଯେତିକି ଜାଣିଛି ସେଇିସାବରେ କହୁଛି ତାପରେ ନ କି ବାହୁଡା଼ ଯାତ୍ରା ଶେଷରେ ଗୋଟେ ତାପରେ ରଥଯାତ୍ର ସରେପରା ଭାଇ।
ହଁ ତାପରେ ତ ସରିବା ଆଉ।
ହୁଁ ଭାଇ ସେ ରଥଯାତ୍ରା ଦେଖିବାକୁ ମୋର ମୋର ଭାଇ ହଉଛି ଦୀପାବଳି। ସେଇ ସମୟରେ କଣ କି ସାରା ବିଶ୍ଵ ଯେତେବେଳେ ଅନ୍ଧାର ଅନ୍ଧାରମୟ ହେଇକି ଥିବ ସେଇ ସମୟରେ କଣ କି ମାନେ ତ ମାସ ପାଖାପାଖି ଚାରିଆଡେ କଣ କି ସମସ୍ତେ କେବଳ ଦୀପ ଆଲୋକରେ ହଁ ମାଟି ଦୀପରରେ କଣ କି ହଁ ସୁସଜିତ ତ ମର୍ଜିଦ ହେଇକି ପରିବେଶ ଟା ଆଲୋକିତ ଲାଗୁଥିବ। ଏବଂ ତାହା ମାନେ କଣ କି ତାପରେ ଶେଷରେ କଣ କି ବାଣ ଠ ଠା ଶବ୍ଦ ଇଏ ସିଏ ମାନେ କଣ କି ଖୁସିରେ ସେ ସମସ୍ତଙ୍କର କଣ କି ମଜା ଲାଗିଥାଏ ଭାଇ ହେଲେ ଭାଇ ସେଇ ସମୟରେ ଗୋଟାଏ ଭୟ ଥାଏ କି ଏକରେ କଣ କି ମାନେ ବାୟୁ ପ୍ରଦୂଷଣ ହେଇଯାଏ କି ଶବ୍ଦ ପ୍ରଦୂଷଣ ହେଇଯାଏ ହଁ ମାନେ କଣ କି ଘରେ ଯଦି କୌଣସି ଗୋଟେ ଗୋଟେ କଣ କିି ବୟସ୍କ ଲୋକ ଥିବେ କି କୌଣସି ରୋଗୀ ଥିବେ ଯଦି ତାଙ୍କୁ ବାଣ ଶଦ୍ଦ କଣ କି ହଠାତ୍ କଣ କି ଠୋ କି ଶୁଭାଯାଏ ତେବେ ତାଙ୍କୁ କୌଣସି ମାନସିକ କି ଶାରୀରିକ ଆଘାତ ବି ହେଇପାରେ ସେଇଟା ଖାଲି ଟିକେ ଭୟ ଆଉ ଦୁଇ ନମ୍ବର କଥା କଣ କି ବାଣକୁ ମାନେ କଣ କି କେତେ ଜଣ କଣ କି ଉତ୍ପାତ ମାଡରେ ମାନେ ଧରିକି ହ ତ ରେ ଫୁଟେଇ ଦିଅନ୍ତି ସେପଟେ ଗଲେ କଣ ହବ ନା ହାତ ଗୋଡ କଣ କି ଚମଡା ମାନେ କଣ ମାନେ କଣ କି ଛିଣ୍ଡିଯିବ ଆ କଣ କି କ୍ଷତ ବୋହିବ। ସେମିତି ନୁହଁ ସାବଧାନ ର ସହ ବାଣ ଫୁଟେଇବା କଥା ପୁଣି ଅତ୍ୟଧିକ କୌଣସି ବା ଅତ୍ୟଧିକ ବାରୁଦ ଥିଲା ବାଲା ବାଣ ବ୍ୟବହାର ହୁଁ ମାନେ କୌଣସି ମାର ହଁ ମାନେ କୌଣସି ମାରାତ୍ମକ ବାଣ ବ୍ୟବହାର ନ କରି କିରି ସୁସ୍ଥ ଏବଂ ସଜିତ ବାଣ ବ୍ୟବହାର କରିବେ। ଆଉ ଆଉ କଣ କି ସେଇ ସମୟରେ ବାଣ ମାନେ କଣ କି ଫୁଟେଇବା ସମୟରେ ଗୋଟେ କଥା ଧ୍ୟାନ ରଖବେ କେବେ ହେଲେ ବି ଅ ଟାଇଟ୍ କପଡା କିମ୍ବା କଣ କହିବା କଣ କି ଉଲ ପିନ୍ଧା କଣ କି ପୋଷାକ ପିନ୍ଧିବେନ କାହିଁକି ସେ ସବରେ କଣ କି ମାନେ ନିଆଁ ଅତି ଶୀଘ୍ର ଧରିଦିଏ। ସେ ସମୟରେ ସୂତା ପୋଷାକ ଟା ପିନ୍ଧିବେ ମନେକର କୌଣସି ଅସୁବିଧା ସମୟରେ କଣ କି ଟିକେ ନିଆଁ ଲାଗିଯିବ ସାଙ୍ଗେ ସାଙ୍ଗେ ସୂତା ପୋଷାକ କାଢିକି ଫିଙ୍ଗି ହବ।
ହଁ।
ଆଉ ଭାଇ ଏପରି କିଛି ସାବଧାନତା ଅବଲମ୍ବନ କରିକି ଦୀପାବଳିକୁୁ ଯଦି କଣ କି ପାଳନ ସମସ୍ତେ କରିବେ ତେବେ ଅସୁବିଧା ନାହିଁ କିନ୍ତୁ ଯଦି ଯୋଉମାନେ ଅସାବଧାନ ଅସାବଧାନତା ତ ସତ କଣକି ଦୀପାବଳିକୁ ପାଳନ କରନ୍ତି। ସେମାନେ କ୍ଷୟ କ୍ଷତିର କଣ କି ଭାଗିଦାରୀ ହେଇଥାନ୍ତି। କିନ୍ତୁ ଦୀପାବଳି ଏକ ଆଲୋକମୟ ଏବଂ ରମଣୀୟ ପର୍ବ ଏହା ମୋ ମତରେ ଭାଇ
ହଁ ନାଇଁ ସେଇଟା ସତ ତ ସେଇଟା ତ ଆଉ ସବୁ ତ ଜାଣିଛନ୍ତି ସେଇଟା ଆଉ।
ହୁଁ ଆଉ ଭାଇ ଆଉ
ଆଉ ଘରେ କଣ କାମ ଚାଲିଛି?
ହଁ ଭାଇ ଆମ ଘରେ କଣ କି ସମସ୍ତେ ଠିକ ଠାକ୍ ଅଛନ୍ତି ଆମ ବା ମ ମୋ ପରିବରେ ମୁଁ ମୋ କାମ କରୁଛି ମୋ ପରିବାର ସହିତ ସମସ୍ତେ ନିଜ ନିଜ କାମ କରୁଛନ୍ତି ସମସ୍ତେ ବହୁତ ଖୁସିରେ ଅଛନ୍ତି। ଭାଇ ଆପଣଙ୍କ ପରିବାରରେ?
ହଁ ମୋ ପରିବାର ବି ସେମିତି ସମସ୍ତେ ଘର କାମ ମୁଁ ବି ଘର କାମ ବି କରୁଛି ଆଉ ରି କେତେବେଳେ କୋଉ କାମ ମିଳଛି ସେ କାମ କରିବାକୁ ପଡ଼ୁଛି।
ଠିକ କଥା କହିଲେ ଭାଇ। ନି ନିଜ ନିଜ କର୍ମରେ ମନୋଯୋଗ ଦେଇକି ଯେକୌଣସି କାମ କୁ ଆମେ କରିବା ତାହା ସଠିକ ଭାବରେ ଯିବ ତ ସେଥିପାଇଁ କୌଣସି ପ୍ରକାର ଅସୁବିଧା ହବ ନାହିଁ।
ନାଇଁ କାମ ନ କଲେ ତ ଚଳି ହବନି।
ହୁଁ। ସକାଳୁ ଉଠିବା ଠୁ ଆରମ୍ଭ କରିକି ରାତି ଶୋଇବା ପର୍ଯ୍ୟନ୍ତ ରାତି ଶୋଇଲା ବେଳେ ଛଅ ଘଣ୍ଟା ସେଇ ସମୟ ଆମେ କଣ କି ପଲଙ୍କରେ ଶୋଉ କି ମାନେ କଣ କି ସେଇ ସମୟରେ କି ଶାନ୍ତି ଲାଗେ। ବାକି ସବୁ ସମୟ କିନ୍ତୁ କର୍ମର ତପ୍ତରତା ଯିବନ
କର୍ମରେ ତରତର ପୁରା।
ହଁ ସେଇ ସମୟରେ। ଆଉ ସେଇ କର୍ମ ତତ୍ଵର ଜୀବନରୁ ଟିକେ କହକି ଅବସର ମିଳିବା, ପାଇଁ ବୋଲିକ କି ଆମ ଓଡିଶାରେ କିଛି କିଛି ପରପର୍ ପାଳ ହଉ ସେ ସମୟରେ କଣ କି ଯେକୌଣସି ଲୋକ ସେ ଚାକିରୀ କରିଥାନ୍ତୁ। ସେ ବ୍ୟବସାୟ କରିଥାନ୍ତୁ ସେ ସେ କୌଣସି କଲେଜ ଏବଂ ସ୍କୁଲରେ ପାଠ ପଢୁଥିବା
ହଁ -ହଁ ସମସ୍ତେ -ସମସ୍ତେ। ସମସ୍ତ ନିଜ ନିଜ କର୍ମରେ ପୁରା ବ୍ୟସ୍ତ ଆଉ।
ହଁ ଠିକ କଥା ଭାଇ।
ହଁ। ହୁଁଛ। ଆଉ ଘରେ ସବୁ ଭଲ ଅଛନ୍ତି ବାବା ମା
ହଁ ହଁଁ ସମସ୍ତେ ଭଲ ଅଛନ୍ତି ଭାଇ।
ଓ ହଉ ହଉ।
ହ କି।
ଘରେ ଆା ଅଛନ୍ତି ନା କୁଆଡେ ବାହାରକୁ
କ ଆଉ ଭାଇ, ହ୍ୟାଲୋ। ହଁ। ଭାଇ ବର୍ତ୍ତମାନ ମୁଁ ଟିକେ କାମ ବ୍ୟସ୍ତ ରହିଗଲି ତ ଆପଣଙ୍କ ସହ କଥା ହେଇକି ମତେ ବହୁତ ଭଲ ଲାଗିଲା। ଆପଣ ଦିନ କୋଶଳ ମଙ୍ଗଳ ହଉ ମୁଁ ବର୍ତ୍ତମାନ ରଖୁଛି ଭାଇ।
ଓକେ। ଓକେ।
ଆମ ବିଜାର ମ।